ହ୍ୟାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ କେମିତି ଅଛ?
ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି ଆଉ କଣ କରୁଥିଲ?
ଆରେ କିଛି ନାହିଁ ମତେ ବହୁତ ଜୋରେ ଭୋକ ଲାଗିଲାଣି କି ନାଇଁ ମୁଁ ଭାବୁଥିଲି କି ଘରେ କିଛି ମି ଠା ବନେଇବି ବୋଲି ବଟ ମୋ ମୁଣ୍ଡକୁ କିଛି ଆଉନି କିଛି କି ମିଠା ବନେଇବି ତମେ କଣ ଜାଣିଛ କି କିଛି ମିଠା ରେ ସିପି ବୋଲି ମତେ କୁହ।
ହଁ କି ତମକୁ ମିଠା ଖାଇବାକୁ ଭଲ ଲାଗେ?
ହଁ ମତେ ସବୁ ଭଲ ଲାଗେ ଖାଇବା ଜିନିଷରେ ସବୁ କିଛି ଭଲ ଲାଗେ ହେଲେ ଆଜି ଟିକେ ମିଠା ଖାଇବାକୁ ବେଶି ଇଛା ହଉଛି କି ନାଇଁ ଭାବୁ ଥିଲିକି ଘରେ କିଛି ମିଠା ଟା ବନେଇବି
ଓହୋ ଭଲ କଥା ଦେଖ ମତେ ତ ଏତେ ମିଠା ବିଷୟରେ ମତେ ମିଠା ପସନ୍ଦ। କିନ୍ତୁ ମୋତେ ଏତେ ମିଠା ବିଷୟରେ ଜଣାନାହିଁ ହେଲେ ବି ଆମ ଓଡ଼ିଶାର। ମାଂ ଯୋଉଟା କି ଜଣାଶୁଣା ସବୁ ଜାଗାରେ ରସଗୋଲା, ସେଇଟା ମତେ ବହୁତ ପସନ୍ଦ। ସେଇଟା ଜାଣିଥିବ, କି ସବୁ ଜାଗାରେ ପରିଚିତ ରସୋଗଲା। ଆମ ଓଡିଶାର! ସେଇଟା ଗୋଟେ କହିବାକୁ ଗଲେ ଜାତୀୟ ଖାଦ୍ୟ ଟା। ପ୍ରକାରର, ତୋ ସେଇଟା ମତେ ବନେଇ ଆସେ। ଦେଖ କିଛି ନାହିଁ କେବଳ କଣ କରିବା କ୍ଷୀରକୁ କ୍ଷୀର ତ ନର୍ମାଲ ଏମିତି ତି ହିଁ କିଛି ଲେମ୍ବୁ କି ଭିନ ଭିନେଗାର କିଛି ପକେଇକି ସେଇଟା ଯେତେବେଳେ କ୍ଷୀର ଟା ଛିଣ୍ଡିଯିବ ସେଇଟାକୁ ଯେମତି ଅଟା ଆମେ ଚକୁଡୁଛେ, ଯେମିତି କରୁଛେ, ସେଇଟାକୁ ସେମିତି ଚକୁଟିବ ସେଇଥିରେ ଟିକେ ଟିକେ ପାଉଡର ଆର ରୁଟ ପାଉଡର ଥାଏ--'
ଏତ ଚକଟି ଦେବ ଭଲ ସେ? ଆଉ ପାଣି ରେ ଚିନି ପକେଇବ ଚିନି ପକେଇକି ସେଇଟାକୁ କିଛିଟା ଛୁଟିବାକୁ ଛାଡିଦବା ସେଇଟା ଫୁଟିଲା ପରେ, ଏଇଟାକୁ ଗୋଲ କରିଦବ ଗୋଲ ଗୋଲ କରିକି ସେଇଟି ପ ପକେଇଦବ, ବସ ହେଇଗଲା ତମ ମିଠା। ବହୁତ ସହଜ, ତମକୁ ମିଠା ଖାଇବା ଭଲ ଲାଗିବ ନା ତମକୁ ତ ବହୁତ କିଛି ଜଣାଥିବ?
ହଁ ମତେ ତ ଜଣା ଅଛି ମତେ କେବଳ ଗୋଟେ ଜିନିଷ ଜଣାଅଛି। ସେଇଟା ହଉଛି ମାଲପୁଆ। ଆମ ଘରେ ଏବବି ଆଜି କ୍ଷୀର ନାହିଁ କି ରି ମୁଁ ଭାବୁଥିଲି କଦଳୀ ଅଛି, କଦଳୀ ଟେ ମାଲପୁଆ ବନେଇଦେବି। ମୁଇ ଭାବୁଥିଲି ତମେ ଜାଣିଥିଲ ମାଲପୁଆ ବନେଇ। ହଁ ହ୍ୟାଲୋ ହ୍ୟାଲୋ ହଁ ହଁ କୁହ।
ହଁ ମିଠାଇରେ ପୋଷଣ ନାଇନା ତ ମୁଁ ସେ ବିଷୟରେ ଏତେ ଜାଣିନି। ହ୍ଯାଲୋ ହ୍ୟାଲୋ
ହଁ ଆରେ ମାଲପୁଆ ଟା ହଁ ହଁ ସୁବୁଜି।
ହଁ ହଁ କୁହ ହ୍ୟାଲୋ ହ୍ୟାଲୋ